ହଁ
ହଁରେ କହ୍
ହ୍ୟାଲୋ କଣ କରୁଛ ସାଙ୍ଗ।
ଏଇଠି ଛାତ ପରେ ବୁଲୁଥିଲି ଆଉ।
ଆଚଛା ଆଉ ଘରେ ସବୁ ଭଲ।
ହୁଁ ଭଲ ଅଛନ୍ତି ତମ ଘରେ କେମିତି? ଅଛନ୍ତି ତମ ଘରେ କଣ ସବୁ କରୁଛନ୍ତି।
ଆମ ଘରେ ବସିଛନ୍ତି ବାବା ବସିଛନ୍ତି ଝିଅ ବସିଛି ମୁଁ ଏଇ ଏପଟ ରୁମ ରେ ବସିଛି ଆଉ
ଆଉ ଦେହ ପା ଭଲ ଅଛି। ହ୍ୟାଲୋ ହ୍ୟାଲୋ ତମ ବୟସ ଟିକେ ଅପଡାଉନ ହଉଛି।
ହଁ ଦେହ ପା ଓ କଣ କରୁଛୁ?
ଆଉ କଣ ଖାଇଛ?
ହୁଁ ଭାତ ଭାତ।
ହୁଁ ହୁଁ
ତମେ କଣ ଖାଇଛ?
ମୁଁ ଖାଇଥିଲି ଭାତ, ଡାଲି, ଆଳୁ ଚକଡା। ଏଇଆ ଆଉ।
ଆଉ ଘ ରେ ସବୁ ଭଲ?
ହଁ ଭଲ ଅଛନ୍ତି। ଆଉ କେବେ ଆସୁଚ ବୁଲିବାକୁ?
ଆଉ କେବେ ଆସୁନ ଉଁ ଗାଁକୁ ବୁଲିବାକୁ?
ଗାଁରେ ବୁଲିବା କମ୍ ଭଲ ଭଲ ଅଛି ବୁଲିବା ପାଇଁ? ଜାଗା।
ଉମ୍ ହଁ ବଢିଆ ଜାଗା ଅଛି ଆ
ଆ ଯିବା ଗୋଟେ ଭୋଜି
ଆକ୍ଚୁଆଲି ଏ ଆକ୍ଚୁଆଲି ହଁ।
କେମ୍ତିଆ କଁ ଜାଗା ଅଛି କଣ କଣ ଅଛି ସବୁ?
ଆକ୍ଚୁଆଲି ଗାଁରେ ଏବେ ଆମର ଗୋଟେ ଏ ନିନ୍ୟୁ ବ୍ରିଜ଼ ଟେ ହେଇଚି।
ଆଚ୍ଛା। କଣ ବୁଲିଆ ପାଇଁ ଭଲ ଭଲ ସବୁ ଅଛି?
ଆମର କାମ ହେଇଯାଇଚି।
ହୁଁ।
ଆଉ ଆମ ଗୋଟେ ଟେ ହେଇଚି ଆଉ ହୁଁ କେ ଆସ ଆସିଲେ ବୁଲିବା ହୁଁ।
ଆଛା ନ ନ ନଈ ଫଇ ଅଛି ବୁଲିବା ପାଇଁ? ଜଙ୍ଗଲ୍
ହୁଁ ହୁଁ ଅଛି ଜାଗା ଅଛି।
ଭୋଜି କରିବା।
ହଁ ସିଓର କରିବା।
ଆଉ ଭୋଜିଟା କେବେଠୁ ହେଇନି ନା।
ନାଇଁ।
ଉଁ ଆଛା ଆଉ ଆଉ ମତେ ବା ଟିକେ ଦେହ ଖରାପ୍ ଦେହ ଖରାପ ହେଇଯାଇଚି ତ ମୁଁ ସେଥିପାଇଁ ଆଉ ମେଡ଼ିସିନ୍ ଖାଇଥିଲି ଏବେ ଟିକେ ଥଣ୍ଡା ଥଣ୍ଡା ଲାଗୁଚି।
ହଁ ତମ ଭଏସ୍ ରୁ ସେମତି ଲାଗୁଚି ଥଣ୍ଡା ହେଇଚି। ମେଡ଼ିସିନ୍ ଖାଇଥିଲ?
ହଁ ହଁ ମେଡ଼ିସିନ୍ ଖାଇଥିଲି ଖାଇବା ଖାଇକି ମେଡ଼ିସିନ୍ ଖାଇଥିଲି।
ଏ ଏ ସନ୍ଧ୍ୟାବେଳେ ଟିକେ ଚା ପିଇଦେଲନି।
ହଁ ହଁ ଚା ପିଇବାକୁ ମୁଁ ଯାଇତିଲେ ଚା ବି ପିଇକି ଆସିଲି କିନ୍ତୁ ଆଉଥରେ ବି ଚା ପିଇବାକୁ ଇଚ୍ଛା ହଉଚି। କିନ୍ତୁ ମତେ ଗୋଟେ ଆଉ ମୁଁ ତ କ୍ଷୀର ଚା ପିଇଲି କିନ୍ତୁ ମତେ ଟିକେ କାଢା ଚା ଦରକାରେ ଏଇ ଯୋଉ ଉମ୍ ନାଲି ଅଦ୍ରକ୍ ବାଲା ଚା ଟା। ଏଇଟା ଟିକେ ଦରକାର ହୋଉଚି। ହେଟା କେମିତି କଣ ବନେଇଲେ ଟିକେ ଭଲ ଲାଗିବ କଇଲ?
ସେଟା ବେଶୀ ତ ମୁଁ ଜାଣିନି ମୁଁ ଯେତିକି ବି ଜାଣିଚି ର ଅଦା ଆ ଲବଙ୍ଗ୍ ଆଉ ଗୁଜୁରାତି, ଡାଲଚିନି
ଆଛା।
ଗୋଲମରିଚ ଗୁଣ୍ଡ।
ଆଛା।
ପକେଇକି କଲେ ଭଲ ଲାଗେ ମୁଁ ଲାଷ୍ଟ ଟାଇମ୍ ପିଇଥିଲି।
ଆଚ୍ଛା ତମର ମନ ଅଛି ଆମେ ଥରେ ବୁଲିବା ପାଇଁ ଯାଇଥିଲେ ଗୋଟେ ସାଙ୍ଗ ଘରକୁ କି ଯୋଉ ତାଙ୍କ୍ କ ବାପା ଦେଇଥିଲେ କରିକି।
ହଁ ହଁ ହଁ ରାଇଟ୍ ରାଇଟ୍।
ହଁ ସେ ଅଙ୍କଲ କରିକି ଦେଇଥିଲେ ବଢିଆ ଚା ଲାଗୁନଥିଲା?
ସେଟା ମସ୍ତ ଥିଲା।
କେମିତି କଣ କରିଥିଲେ ତ ସିଏ ପୁଦିନା ବି ପଠଥିଲା ସେଥିରେ।
ସେ ପ୍ ସି ଉଁ ବହୁତ ବହୁତ ଭଲ ଜିନିଷ ପଢଥିଲା ଟା ଦେହରେ।
ଅଁ ସେଇଟା ପିଇକି ମତେ ବହୁତ ମାନେ ବଢିଆ ଲାଗିଥିଲା ସେ ଚା। ଆ ସେଇ ଟାଇପ୍ ର କେବେ ଗୋଟେ ବନେଇବି ଆମେ ଆସିବ କେବେ ଗୋଟେ
ଆଚୁଆଲି ସେଇ ଜିନିଷ ଟା ଆଚୁଆଲି ସେଇ ଜିନିଷ ଟା ଜାଣିଆକୁ ହେଲେ ଅଙ୍କଲ କୁ ଫନ୍ ଫୋନ୍ କରିବାକୁ ପଡ଼ିବ।
ହଁ ତାଙ୍କୁ ଆଉ ଥରେ କଲ୍ କଲେ ସେ କହିବେ କେମିତି କଣ ପ୍ରୋସିଜର ସବୁ କରିଥିଲେ। ଆଉ ଭୁ ବହୁତ ବଢିଆ ହେଇଥିଲା ସେ
ହୁଁ।
ଆ ସେ ଦିନର ସକାଳ ଟା ପୂରା ଆମେ ଭୁଲି ପାରୁନି ଏଇ ଯୋଉ ଚା ପିଆ ଟା। ଏନର୍ଜି ବହୁତ ଆସିଥିଲା ଯୋଉଟା କି ମୁଁ ପୁରା ଘର ପର୍ଯ୍ୟନ୍ତ ପଳେଇ ଆସିଥିଲି।
ମୁଁ ବି ସେମ୍ ଆକ୍ଚୁଆଲି ସେ ଜିନିଷ ଟା ସେ ଯେମିତି ବନେଇ ଥିଲା ନା ଆଁ ରା ଆ ପୁରା ଅନବିଲବଲ ଟେଷ୍ଟ।
ହଁ ମୁଁ ତ ଏତେ ଚା ପିଇଛି କିନ୍ତୁ ସେଇଭଳି କା ଟେଷ୍ଟ ମର୍ଣିଂ ରେ କେବେ ପାଇନଥିଲି। ଆଉ ସେଦିନ ମର୍ଣ୍ଣିଙ୍ଗ ଟା ବହୁତ ପୁରା ବିନ୍ଦାସ ରେ ଯାଇଥିଲା। ଏନର୍ଜି ଏନର୍ଜି ଫୁଲଥିଲା ପୁରା।
ଫୁଲ୍ ଏନର୍ଜି। ଆକ୍ଚୁଆଲି ସେ ଅଙ୍କଲ ଜଣେ ସ୍ପୋର୍ଟସ ମ୍ୟାନ୍ ନା। ସିଏ ଆକ୍ଚୁଆଲି ସେଇଭଳିଆ ଜିନିଷ ହିଁ ସିଏ ବନାନ୍ତି।
ଆଚ୍ଛା ତ ସେଥିପାଇଁ ତାର ସେ ୟୁଜୁ ଟା ଜାଣିଛନ୍ତି ଆଉ।
ହୁଁ ଆଚୁଆଲି ସେଇଭଳିଆ ଜିନିଷ ହିଁ କରିକି ଆମେ ଡେଲି ଲାଇଫରେ ୟୁଜ କଲେ ହିଁ ଆମ ପାଇଁ ଭଲ ହବ।
ହଁ ଥଣ୍ଡା ଦିନ ଆସିଲାଣି ନା ସେଇଭଳିଆ ପିଇଲେ ଭଲ ଲାଗିବ। ବଡି ଯେତେବେଳେ ଥଣ୍ଡା ରହିବ
ନାଇଁ ଥଣ୍ଡା ଦିନ ପାଇଁ ବି ନୁହଁ ଏବେ ବି ଆମର ଯୋଉ ନର୍ମାଲ ଥଣ୍ଡା ରହୁଚି ସେଇଟାକୁ ଆମେ ବି ୟୁଜ କରିପାରିବା ସେଟାକୁ।
ଆଚ୍ଛା ଆଛା ମୁଁ ତ ଭାବୁଛି ମୁଁ ନିଜେ ଆଣିକି ବନେଇବି ସେଇଭଳିଆ କରିବି। ଏ ପୁଦିନା ବି ଅଛି ଆଉ ବାକି ରହିଲା ସବୁ ଅଛି ବୁ ବୁ ଖାଲି ଚା ଟା ନେଇ ଆସିଲେ ଏ ଚାପତି ସେଇଟା ବନେଇ ହେଇଯିବ ଆଉ।
ହୁଁ।
ଆଉ।
ଆରେ ମନେ ଅଛି ଲାଷ୍ଟ ଟାଇ ଯୋଉ ଚିକେନ ବନେଥିଲୁ।
ଆଚ୍ଛା ଚିକେନ ସିବି
ହଁ ଲାଷ୍ଟ ଟାଇ ଯୋଉଟା ଚିକେନ ରେସିପି ତୋ ରୁମ ରେ ବନେଇଥିଲୁ। ବଢେଆ ଲାଗୁ ଥିଲାରେ ଭାଇ।
ହଁ ହଁ ସେଇଟା ତ ବହୁତ ଦିନ ତଳେ ବନା ହେଇଥିଲା। କିଏ ଭଲ ଟେଷ୍ଟ ହେଇଥିଲା।
ଆଚୁଆଲି ସେ ରେସିପି ଟା ମୁଁ ଖୋଜୁଛି ଆଜି ପର୍ଯ୍ୟନ୍ତ ମୁଁ ସେଭଳିଆ ଟ୍ରାଏ କରୁଛି କରିବା ପାଇଁ ହୋଏ ହୋଏ ହେଇପାରୁନି।
ଆଚ୍ଛା ଆଚ୍ଛା ଆମେ ଦି ଜଣ ଥିଲ ନା ତିନି ଜଣ ଥିଲେ ବୋଧେ ମୋର ମନେ ପଡୁଚି ଯା।
ହଁ ହଁ ଆଉ ଗୋଟେ ସାଙ୍ଗ ଥିଲା ଆମର।
ଆଛା ଆଛା ହଁ ସେଇ ଟାଇପ ର କେବେ ଆସିଲେ ତ ରମରେ ମୁଁ ବି ଯେ ଇଚ୍ଛା କରୁଛି ବନେବା ପାଇଁ କେବେ ଗୋଟେ ଆସିଲେ ବନାନ୍ତେ।
ଆକ୍ଚୁଆଲି ମ ତାର ରେସିପି ଟିକେ କହିଲୁ କେମିତି କଣ ଷ୍ଟେବ ବାଜ୍ କରିଥିଲୁ ଯୋଉଟା।
ସେଇଟା କିଛି ନାହିଁ ନର୍ମାଲ ଚିକେନ ଟାକୁ ଧୋଇକି ତା ଦେହରେ ଗୋଟେ ଟିକେ ଦହି ପକେଇକି ତା ଦେହରେ ସେଟା ତ ମୁଁ ନର୍ମାଲ କରିଥେଲି ସେଟା ଖାଲି ତା ଦେହରେ ହଳଦୀ ଲୁଣ ଆଉ ଟିକେ ଲଙ୍କାଗୁଣ୍ଡ ଗୋଳେଇକି ଏଇଟା ରଖିଦେଲା ପରେ ତାପରେ ଗୋଟେ ଅଦା ରସୁଣ ଓଁ ଆଉ ଆମର ପେଷ୍ଟ କରିବ ତା ଦେହରେ ଜିରା ଏସବୁ ଦେଇକି ଓ ତାପରେ ତାପରେ ସେଥିରେ ଖାଲି ୟୁଜ କରିଥିଲି ଧଣିଆ। ଗ୍ରାଇଣ୍ଡିଙ୍ଗ ଟାଇମ ରେ ଆମର ଧଣିଆ ପଡିଥିଲା ପୁଦିନା ଟିକେ ପଡିଥିଲା। ସେଇ ଜିନିଷଟା ଟିକେ ଟେଷ୍ଟ ହେଇଥିଲା ଆଉ ତାପରେ ସେଇଟା ଆମର ଏମିତି ତେଲ ଦେଇକି ତାପରେ ପେଷ୍ଟ ଦେଲା ପରେ ପିଆଜ ଭାଜିଲା ପରେ ପେଷ୍ଟ ଦେଇକି ହୁଁ। ତାପରେ ପଡିଥିଲା ଆମର ଚିକେନ ଟା ଆଉ ଆଳୁ ଟା ସେପାରେଟ ଭଜା ହେଇକି ଥିଲା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
ହୁଁ ଦେନ୍ କିଛି ମାନେ ଅଧିକ ଯଦି ଆମର ଙ ଝୋଳଟା ଯୋଉ ଗ୍ରେଭି ରଖୁଛନ୍ତି ଏଇଟା ଟିକେ କମ ରଖିଲେ ଟେଷ୍ଟ ଟିକେ ଭଲ ଆସିବ ଆଉ। ଏଇଟା ଟିକେ ଅଧିକ ସମୟ କଷିଲେ ଭଲ ଲାଗିବ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ ନା ସେଦିନ ତମ ଘରେ ଚିକେନ ଟା ବି ବହୁତ ଭଲ ହେଇଥିଲା। ମୁଁ ତମ ଲାଷ୍ଟ ଟାଇମ ଯୋଉ ଖାଇଥିଲି ବହୁତ ଭଲ ଟେଷ୍ଟ ଥିଲା। ମା ବନେଇ ଥିଲେ ବୋଧେ? ହାଲୋ।
ହଁ ସେଦିନ ମା କରିଥିଲେ।
ହୁଁଁ।
ହୁଁ ମା କରିଥିଲେ ହଁ ହଁ।
ଆଉ। ଆଉ ତମେ ଦିନେ କରିକି ଦବ ଆଉ ମୁଁ ଖାଇବି ଆଉ।
ଆ ମୁଁ ଏବେ ତମ ରୁମ୍ ପାଖରେ ଗୋଟେ ନିୟୁ ଷ୍ଟଲ ଖୋଲା ହେଇଛି।
ହଁ ମୋମୋ ଷ୍ଟଲ ତ ସେଇଟା ଗୋଟେ ପୁରୁଣା ଥିଲା ଆଉ ଗୋଟେ ନୂଆ ହେଇଛି ଆଉ।
ଆରେ ସେ ଯୋଉ ମୋମୋ ଷ୍ଟଲଟାରେ ରେ କଣ କେମିତି କଣ ଦଉଛି ଭଲ ଦଉଛି?
ହଁ ମୋମୋ ତ ବହୁତ ଭଲ ଅଛି ସେଇଟା ଗୋଟେ ଫ୍ରାଇଡ ମୋମୋ ଦଉଛି ଆଉ ଗୋଟେ
ଆ ଧନି
ଉଁ କଣ ହେଇଛି?
କେସ୍‌ ଦଉଛି ନା ଦଉନି?
। ହଁ ସେ କେଫସି କରୁଛି ବେଳେ ବେଳେ କରୁଛି ବେଳେ ବେଳେ ଖାଲି ଫ୍ରାଇ ଏ ବାଲା ଦଉଛି। ହୁଁ ହୁଁ ଆମର ଯୋଉଟା କଣ କୁହନ୍ତି ସିଝା ବାଲା ଯୋଉଟା?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
ଆଉ ତମ ପ ତମ ଘର ପାଖରେ କିନ୍ତୁ
ଆଉ କଣ କଣ ଆଇଟମ ର
ଆଇଟମ ରଖୁଛି ସେ ସବୁ ପ୍ରକାର ଆଇଟମ ରଖୁଛି ଭେଜ ନନ ଭେଜ ସବୁ ରଖୁଛି।
ହଁ।
ହଁ ତା ଆଇଟମ ଗୁଡା ବହୁତ ଭଲ କରୁଛି କିନ୍ତୁ ନୂଆ ନୂଆ ଟେଷ୍ଟ ଭଲ ଲାଗୁଚି। ତାପରେ ହୁଁ। ପ୍ରାଇସ୍ ରଖିଛି ଏ ତାର ପ୍ଲେଟ ନଉଛି ସତୁରି ଟଙ୍କା। ଆମର ଫାଏଡ
ଆଚ୍ଛା।
ହଁ କେବେ ଆସିବ?
ଭଲ ଅଛି। ହଁ ଭାବୁଛି ଯିବି ଏ ଭିତରେ ଯିବି ଉମ ଗଲେ ଖାଇବା ମିଶିକି ଆଉ।
ଆଚ୍ଛା ଆଉ ପକୋଡ଼ା ଟା କିନ୍ତୁଉ ସେଇ ଟିକା ପକୋଡା ଟା ବହୁତ ଭଲ ଟେଷ୍ଟ ତମର ଘର।
ଆମ ରୁମ ପାଖେ ଟେ କି?
ଆଉ ସେ ଭାଇ ତ ସବୁବେଳେ ଏ ଖୋଲୁନାହାନ୍ତି ବନ୍ଦ କରିଦେଉଛନ୍ତି ବୋଧେ
ହୁଁ ତାର ହୁଁ ୱିକ୍ଲି ରେ ତିନି ଦିନ ଖୋଲା ରହୁଛି। ଆଁ- ଆଁ -ଆଁ- ବୁଧବାର ଶୁକ୍ରବାର ରବିବାର।
ଆଛା। ହଁ ତିନି ଦିନ ରହୁଛି କେବେ ତ ଅ ବହୁତ ଦିନ ହେଲାଣି ଖାଇବା ହେଇଥିଲା। ଆଉ କେବେ ଗୋଟେ ଖାଇବା।
ହଁ ସେ ଭାଇ ଭଲ ଟେଷ୍ଟ ବନଉଛନ୍ତି।
ହୁଁ।
ପକଡା ବି ହୁଁ-ହୁଁ-ହୁଁ
ହଉ ଉ ଉମ ମୁଁ ଟିକେ କେ ଆସିଛି ଟିକେ ପରେ କଲ କରୁଛି। ଟିକେ ଯିବି ଗୋଟେ କାମ ଟିକେ ଅଛି ତ।
ହଉ ଠିକ୍ ଅଛି ଆସ ପରେ କେବେ କଥା ହବା ଆଉ।
ହ କଥା ହେବା ମୁଁ କଲ ମୁଁ କଲ୍ କରିବି।
ଆଚ୍ଛା ହଉ ଠିକ ଅଛି ହୁଁ।
ହଉ ଟିକେ ପରେ କଲ୍ କରୁଛି ଆଉ।
ଆଚ୍ଛା ହଉ।